ଲୋ।
ହଁ କୁହନ୍ତୁ କଣ କହୁଚନ୍ତି?
କିଛି ନାହିଁ ଏଇଠି ବସିଛୁ ଆଉ କଣ କରିବୁ।
ହଉ ଖିଆ ପିଆ ସଲାଣି?
ହଁ ଆମର ଖାଇସାଇଲୁଣି।
ଖାଇବାରେ
ଖାଇସାଇଲୁଣୁ। ଆମର
ରହିଛି ମା ଆଉ ଚୁଡଚୁଡ଼ା।
ହଁ।
ଆଛା। ଆଉ?
ଆଉ ତମ
ଏଇଠି ଶୋଇଛି ଆଉ କଣ କରିବୁ?
କଁ କରୁଛ?
ଟିକେ ଶୋଇଛି। ଆଉ କଣ କରିବି?
ହୁଁ। ଏ ନାହିଁ ବୋଲି ଝିଅଟା ସେଥିପାଇଁ ଫାଙ୍କାରେ ବସିଛୁ। ଆଉ କଣ କରିବୁ? ହୁଁ। ସେଇ ଦିଟା ତିନିଟାରେ ଆସିବ। ଏ ପୁଅଟା ଉଠିଲାଣି ନା ମା ଖୋଇଦଉଛି। ଏଇଠି ବସ ଥିଲୁ ଖାଲି ଆଉ। ହୁଁ ବସିମୁ କଣ ମୋବାଇଲ ଚଲେଇକି ଖଲି ଦେଖିବା କଥା ଖାସ୍।
ହଁ।
ହୁଁ। ସେଇଥି ପାଇଁ ଫାଙ୍କା ସବୁ ଅଛୁ। ଆଉ କଣ କୁହ? ତମ ରୋଷେଇ ଆରମ୍ଭ ହେଲଣି ନା ନା ହେଇନି?
ଏ ରୋଷେଇ ଆମର ସରିଲାଣି।
ସରିଗଲାଣି। ଆ ସେ ବାରଟା ହେଲାଣି ଆଉ ସରିବନି ନା। ହୁଁ। ରଜ କୁଆଡେ ଯାଇଥିଲ ବୁଲିତେ? ନା ଯାଇନ କୁଆଡେ ଏଥର?
ରଜରେ ଯାଇଥିଲୁ ବୁଲିବା ପାଇଁ ସବୁ ସାଙ୍ଗ
ସାଙ୍ଗ ହେଇକି ସମସ୍ତେ?
ହଁ। ଆଉ ସାଙ୍ଗମାନେ ଯାଇଥିଲୁ ମିଶିକି
ହୁଁ ହୁଁ। ତମ ପାଖ ଆଖରେ ହୁଏ ରଜ ଭଲ? ହ୍ୟାଲୋ? ହ୍ୟାଲୋ? ହ୍ୟାଲୋ?
ହଁ କୁହ।
ହ୍ୟାଲୋ! ମୁଁ କହିନି ତମ ପାଖ ଆଖରେ ଭଲ ହୁଏ ନା ସେଇଠି? ମାନେ ପାଖ ଆଖରେ ଭଲ ରଜ ହୁଏ ନା? ହ୍ୟାଲୋ! ହ୍ୟାଲୋ! ହ୍ୟାଲୋ? ହ୍ୟାଲୋ?
ହଁ କୁହନ୍ତୁ।
ଆପଣଙ୍କ ଇ-କଥା ଶୁଭୁନି। ହଁ ଶୁଭୁଛି କୁହ। ଶୁଭୁଛି ଶୁଭିଛି।